ହାଲୋ ନମସ୍କାର ସାର୍ ଆଉ କେମିତି ଅଛନ୍ତି।
ହୁଁ ଭଲ ଆପଣ।
ମୁଁ ବି ଭଲ ଅଛି ଆଉ ଖାଇ ସାରିଲେଣି।
ହଁ ଖାଇବା ସରିଲାଣିି ଆପଣ।
ମୁଁ ତ ଖାଇସାରିଲି ଆପଣ ଖାଇଲେ।
ଆଜ୍ଞା।
ହଁ ହଁ ମୁଁ ଖାଇସାରିଲିଣୀ।
ଆଉ ଆଜି କଣ ବନେଇଥିଲେ।
ଆପଣ ଶୁଅନ୍ତି କେତୋବୋଳେ।
ମୁଁ ଏବେ ଦଶଟା ସାଢେ ଦଶଟାରେ ଶୋଇଯାଏ କିନ୍ତୁ ଆଜି ଟିକେ ନିଦ ହୋଉନି ନା।
ଉଁ ଗରମ ତ ଯେମିତି ଗରମ
ସେଇଟା କାହିଁକି ସକାଳେ ଫେର ଉଠିବାକୁ ପଡିବ। ମାନେ ଉ ଉଠିଯିବା ସଖାଳେ ଜଲ୍ଦୀ। ଆଁ ଆଜି କଣ ଖାଇଲେ ସାର୍।
ଆଜି ମୁଁ ପିଠା ଖାଇଲି।
ପିଠା ଖାଇଛନ୍ତି କୋଉ ପିଠା ଖାଇଚ
ପିଠା ଅରୁଆ ଚାଉଳରେ ପିଠା ହେଇଥିଲା।
ଆଚ୍ଛା ଚକୁଳି ପିଠା। ନା ପୋଡପିଠା ଆଚ୍ଛା ଆଚ୍ଛା ଚକୁଳି ପିଠା ସାଙ୍ଗରେ କଣ ଖାଇଲେ ସାର୍।
ଚକୁଳି ପିଠା ସହିତ ଚିକେନ ଖାଇଲି ଆଉ।
ଚିକେନ ସାଙ୍ଗେରେ ଚକୁଳି ପିଠା।
ହଁ।
ଟେଷ୍ଟି ଲାଗେ ସାର୍ କି।
ହଁ ହଁ ବୋହୁତ ଟେଷ୍ଟି ଲାଗେ। ଅରୁଆ ଚକୁଳି କି ଚିକେନ
ପଣ କେବେ ଟ୍ରାଏ କରୁଚନ୍ତିନା ଆପ
ମୁଁ ତ ଖାଏନି ସାର୍ ନନଭେଜ୍ ମୁଁ ତ ଖାଏନି ଆମିଷ କଣ କରିବି ମୋ ଭାଗ୍ୟ ଖରାପ ଆପଣ ତ ଯାହା କୁ ମା ହଁ ସେଇଟା ଆପଣ ତ ଚିଙ୍ଗୁଡି କଥା କହିଲେ ଫେରେ ମାନେ ଆପଣ ଏଇ ଯୋଉ ଚିକେନ କଥା କହିଲେ କଣ କରିବି ଭାଗ୍ୟ ଖରାପ ମୁଁ ଖାଏନି ସାର୍।
ଉଁ ଆପଣ ପିଠା କରନ୍ତି ଖାଆନ୍ତି।
ସେଇଟା ତ ମତେ ଆସେନି ସାର୍ ସେଥିପାଇଁ ଆପଣଙ୍କୁ ପଚାରୁଥିଲି ସେଇ ଆପଣ ସେ ଚକୁଳି ପିଠାଟା କେମିତି କରୁଚନ୍ତି।
ଅରୁଆ ଚାଉଳକୁ ଭେଦେଇ ଦେଲେ ଏଁ କିଛି ସମୟ ପରେ ତିନି ଚାରି ଘଣ୍ଟା ପରେ ସେଟା ଗ୍ରାଇଡିଙ୍ଗି କରି କିନା ବି ପିଠା କରିହବ। ହଁ ଆମ ସୁଜିରେ ବି ପିଠା କରିହବ।
ସୁଜିରେ ସୁଜିରେ କେମିତି କରିବି ସାର୍।
ଏଁ ସୁଜିରେ କଁ ମଣ୍ଡା ପିଠା ସୁଜିରେ କରି ହୋଉଛି।
ଆଜ୍ଞା ମଣ୍ଡା ପିଠା ନା। ଆଉ ତ ସାର୍ ସେ ମଣ୍ଡା ପିଠା ଟା କେମିତି ମାନେ କରନ୍ତି ସେଇ ଯୋଉ ଅଁ ମାନେ ତାର ପ୍ରୋସ୍ ମାନେ ତାର ପ୍ରୋସେସ୍ ଟା ଟିକେ କୁହନ୍ତୁ ନା ସାର୍।
ସେଟା ଘରେ କରନ୍ତି ଇଏ ଏଟା ମୁଁ ଆଉ ଜାଣେନି ଠିକ୍ ସେ ସୁଜିରେ କିନ୍ତୁ ହଁ ସୁ ଜିରେ କରନ୍ତି ପିଠା କରନ୍ତି ଛାଣିକିନା ପିଠା କରନ୍ତି। ଛଣା ପିଠା ଯୋଉଡ଼ା କୁହନ୍ତି ଆମର ଅଁ କାକେରା ପିଠା ହଁ ସେଇଡ଼ା କରନ୍ତି।
ସେଇ ଅଟା ଯେମିତି ଚକୁଡିକିନା ତାପରେ ତାକୁ ପୁର ପକେଇକି ଛାଣି ଦିଅନ୍ତି।
ହଁ ହଁ।
ଆଚ୍ଛା।
ହୁଁ।
ଆଉ ହେଲେ ସାର୍ ଆପଣଙ୍କୁ କୋଉ ପିଠା ଭଲ ଲାଗେ ଖାଇବା ପାଇଁ ବେଶୀ? ମାନେ ମାନେ ଖାନ୍ତି କୋଉ ପିଠା ବେଶି? ମଣ୍ଡା ପିଠା।
ହଁ ଛେନା ଦିଆ ହେଇଥିବ
ଆଜ୍ଞା।
ହଁ ସେଇଟା ଭଲ ଲାଗେ।
ମାନେ ତା ପୁରରେ ଛେନା ଛେନା ଟା ଦିଆ ହେଇଚି?
ହଁ ହଁ ଠିକ ଆଜ୍ଞା ଆପଣଙ୍କୁ?
ମୁଁ ତ ମାନେ ଖାଇଥିଲି ମଣ୍ଡା ପିଠା ମୋ ଗୋଟେ ସାଙ୍ଗ ଟା ଥିଲା ସିଏ ଆ ଆଣି ଥିଲା ଥରେ ଦିଇଥର ଏମତି ଆଣିକି ଦେଇଛି ସେଟା ଖାଇଥିବି ଭଲ ଲାଗେ। ଆଉ ତ ପିଠା ତ ଆସେନି ବନେଇବା ପାଇଁ କଣ କରିବି ମୁଁ ସେଇଥିପାଇଁ ଟିକେ ପଚାରିବା ପାଇଁ ଚାହୁଁଥିଲି ପିଠା ମାନେ କେମି ତି କରନ୍ତି? ସେ ଆପଣ କହିଲେ ନା ମଣ୍ଡା ପିଠା, ମୁଁ ସେଇଟା ନା ଆପଣ ଟିକେ ବତେଇଦେଲେ ମୁଁ ବନେଇଥାନ୍ତି ଘରେ ହେଲେ।
ଆଉ ମୁଁ ବୁଝିକିନା କହିବି ମାଆଙ୍କଠୁ ଆଉ କେମିତି କଣ କରାଯାଏ ଆଉ। ମୁଁ ତ ଠିକ ସେ ଜାଣିନି ସେଇଟା।
ଆଜ୍ଞା। ପଚାରିବେ ମାଆଙ୍କୁ ପଚାରିବେ ଆଉ ମତେ ଟିକେ ଜଣେଇବେ କେମତି କରନ୍ତି। ଆଉ ଚକୁଳି ପିଠା ଟା ତ ଜାଣିଲି ଚାଉଳକୁ ଭେଦେଇକି ଆମେ କରିବା। ସେଟା ମୁଁ ଥରେ ଚେଷ୍ଟା କରିବି ବନେଇବା ପାଇଁ।
ହୁଁ।
ଆଉ ଯଦି ତରକାରୀ ସାଙ୍ଗରେ ତ ଖାଇହବ।
ସବୁ ତରକାରୀ ସହିତ ହଁ ସିଏ ତ ଭଲ ଚଣା ତରକାରୀ ଆଉ ଚିନି ସହିତ, କ୍ଷୀର ସହିତ ବି ଖାଇପାରିବେ ଆପଣ।
ହୁଁ ଘୁଗୁନି ସାଙ୍ଗରେ ନହେଲେ
ହଁ ଘୁଗୁନି ସହିତ ବି ଖାଇପାରିବେ ସବୁ ତର ତରକାରୀ ସହିତ ଯେକୌଣସି ତରକାରୀ ସହିତ ତ ଡା ଡାଲମା ସହିତ ବି ଖାଇପାରିବେ ଆପଣ। ହୁଁ। ଆପଣଙ୍କୁ କୋଉ ଖାଇଦ ଖାଇଦ ଖାଦ୍ୟ ଟା ଭଲ ଲାଗେ ଆପଣଙ୍କୁ ବୋହୁତ ଫେବରାଇଟ?
ମତେ ତ ମାନେ ଏମତି ଅ ଖାଇବାରେ ସାଉଥ ଡିସ ଟା ଭଲ ଲାଗେ। ଟିକେ ମାନେ ଯେମିତି ଇଟିଲି ହେଇଥିବ ଇଟିଲିି ହେଇଥିବ ଦୋସା ହେଇଥିବ ମାନେ ଭଲ ମାନେ ହେଲଦି ଇଏରେ ଖାଇବାରେ।
ହୁଁ।
ଟିକେ ଆମ୍ ମାନେ ଆମ ଦେହ ପାଇଁ ବି ଭଲ ଥିବ ଆଉ ଭଲ ବି ଟେଷ୍ଟ ହେବା କଥା ମାନେ ସ୍ୱାଦ ଟା ତାର ଭଲ ଲାଗିବା କଥା। ଆଉ ଏମିତି ଆ ଯଦି ଘର ଖା ମାନେ ଘରେ ଯେମିତି ଆମେ ଖାଇବାରେ ତ ମତେ ଟିକେ ପ୍ଲାଓ ଭଲ ଲାଗେ। ପ୍ଲାଓ ମାନେ ସାଧା ବେଶୀ ଇଏ ପକା ହେଇନଥିବ ଯେମିତି କାଜୁ କିସମିସ ଗୁଡା ପକା ହେଇଥାଏ ନା ସେଗୁଡା ନ ପକେ ପକା ହେଇନଥିବ। କାହିଁକି ତାର ହଁ ମାନେ କାଜୁ କିସମିସ ଟା ତାର ମିଠା ଅଂଶ ଟା ବେଶୀ ଟିକେ କ୍ୟାସିଜେନ୍
କାଜୁ ଟିକେ ମିଠା କରିଦିଏ ହଁ।
ହଁ। ତ ସେଟା ମୁହଟା ବାନ୍ଧିଦିଏ ଖାଇ ହୁଏନି ଆଉ। ତା ସାଙ୍ଗରେ ଥାଉ ଟିକେ ରାଜମା ରାଜମା ହେଲା ପନୀର୍ ପନିର୍ ଆପଣ ମସାଲା ପନିର୍ କୁହନ୍ତୁ, ନହେଲେ କଢାଇ ପନିର ଦହି ପନିର ଯେମିତି କି ସେଇଟା ଟିକେ ଥାଉ। ଆଉ ପୁରା ଯେମିତି ଆପଣ ପୁରା ମାନେ ସିମ୍ପଲ ଯଦି ଖାଇବାରେ ପଚାରିବେ ତ। ମତେ ସେଇ ଟିକେ ଭାତ, ଡାଲମା ଆଉ କଦଳୀ ଭଜା। ସେଇଗୁଡା ଟିକେ ଭଲ ଲାଗେ ମାନେ ଭଜା ଆଇଟମ୍ ତ ଶାଗ ଆଜ୍ଞା।
ପୁଲାଉ ପୁଲାଉ ଯୋଉଟା ସେଇଟା କେମିତି ପ୍ରୋସେସ ଟିକେ କହିବେ?
କଣ କହିଲେ ବୁଝିପାରିଲିନି ପୁଲାଉ ଟା ହଁ ହଁ ହଁ ପୁଲାଉ। ଆପଣ ଫାର୍ଷ୍ଟେ। ଚାଉଳକୁ ଆପଣ ଯେମିତି ଅରୁଆ ହେଲା ବାସୁମତି ହେଲା ଠିକ ଅଛି। ସେଇଟାକୁ ଆପଣ ଗୋଟେ କପ ରେ ପୁରା ବା ମାନେ। ତାର ସମାନ ମାତ୍ରାରେ। ନେଇକି ଯେମିତି ଦି କପ ଆପଣ ବନଉଛନ୍ତି ହଁ ତ ଦି କପ ର ଆ ଆପଣ ମାନେ କପ ହିସାବରେ ଆପଣ ଯେତେ ବଡ ବି କପ୍ ନିଅନ୍ତୁ କିନ୍ତୁ ଦି କପ୍ ଆ ଆପଣ ବନେଇବେ ପୁରା ଶୁ ସମାନ ମାତ୍ରାରେ ନେବ ତାକୁ ଧୋଇକି। ତାପରେ ଆମେ ଟିକେ ଖରାରେ ଟିକେ ଡେରି ନହେଲେ ଫ୍ୟାନ ତଳେ ବି ଆମେ। ଗୋଟିଏ ଖଦଡ ଲୁଗାରେ ଉପରେ ତାକୁ ନହଲେ କୁଲା ଉପରେ ଆମେ ଶୁଖେଇଦବା। ଟିକେ ଶୁଖିଯିବ ଧୋଇଲା ପରେ ହେଲା ଧୋଇ ସାରିକି ତିନି ଚାରି ଥର। ଧୋଇଦବ ତାପରେ ଶୁଖେଇବା ତାକୁ ତାପରେ ଆପଣ ଟିକେ। ତେଲ ଗରମ କରନ୍ତୁ ସେ ଯୋଉ ଆମ କେମିତି କହିବି ସେ ଯୋଉ। ହାଣ୍ଡି ଟା ଯୋଉ ବର୍ତନ ରେ ଆପଣ କରିବେ ନା ସେଇଟା ସମନ୍ତଳ ହେଇଥିବ ହେଲା। ମାନେ ଉ-ଉଚା ନିଚେ ହେଇନଥିବ ସେଇଠାରେ। ଆଉ ଗୋଟେ ହାଣ୍ଡିଟାରେ ଆପଣ ଦି କପ ଚାଉଳର। ଚାରି କପ ପାଣି ନିଅନ୍ତୁ ହ ନା ସେଟା ଭଲ କରି ଆପଣ। ଫୁଟାନ୍ତୁ ଯେମିତି ସେଠି ତେଜପତ୍ର ଟିକେ ପକେଇ ଦିଅନ୍ତୁ ଆଉ ଛାଡି। ଦିଅନ୍ତୁ ସେଟା ଫୁଟିଲା ପରେ ରଖିଦିଅନ୍ତୁ ସାଇଡ ରେ ତାପରେ ଗୋଟିଏ ସେ। ହାଣ୍ଡିରେ ଆପଣ। ତେଲ କିମ୍ବା ଘିଅ ଯାହାବି ଆପଣଙ୍କୁ ଭଲ ଲାଗିବ। ତେଲ କିମ୍ବା ଘିଅ ସେଇଟା ଦେଇକି ତେଲ ଗରମ ହେଲା ପରେ। ଟିକେ ଆପଣ ଜିରା ପକେଇ ଦିଅନ୍ତୁ ହାଲକା ମାନେ ଅଳ୍ପ ମାତ୍ରାରେ। ଆଉ ତାପରେ ଆପଣ ଟିକେ ପିଆଜ ଯଦି ଖାଆନ୍ତି ତ ନହେଲେ ଆପଣ ସେଟା ସ୍କିପ୍ କରିପାରିବେ। ପିଆଜ ହେଲା ଆଉ ଯୋଉଟା ମୁଁ କହିଲି କାଜୁ, କିସମିସ ଯାହାବି ଆପଣ ଡ୍ରାଏ ଫ୍ରୁଟ୍ସ।
ଆପଣ ଏଟା କେତେ ବର୍ଷ ହେଲାଣି କଲେଣି ରୋଷେଇ? ଆପଣ ହଁ।
ମୁଁ ତ ଦଶ ବର୍ଷ ହେଇଗଲା ମୁଁ ରୋସେଇ କରୁଛି ଘରେ। ମାନେ ହଁ ମୁଁ ଟେନ୍ଥ। ପଢିକିନା ମାନେ ଟେନ୍ଥ ନାଇ କ୍ଲାସ। ଏ ଏଇଟି ନାଇନ ରୁ ମୁଁ ଟିକେ ମାନେ ଶିଖୁଛି ମାନେ ଧୀରେ ଧୀରେ ଯେମିତି ମାଙ୍କର ହେଲ କରନ୍ତି। ଆଉ ଆମ ଘରର ସମସ୍ତଙ୍କ ଖାଇବା ସ ମାନେ ବହୁତ ଶୌକିନ ଅଛନ୍ତି ଖାଇବାରେ। ମାନେ ଆଇଟମ ଗୁଡା ହଉଥାଏ ତ ମୁଁ ଦେଖି ଦେଖି ଦେଖି ଦେଖି ନା ସେଟା। ମାନେ ମତେ ବହୁତ ଭଲ ଲାଗେ କୁକିଙ୍ଗ ଟା ମତେ ବହୁତ ଭଲ ଲାଗେ। ଫେବରେଟ ଅଛି ମୋର ହଁ ଯାହା କହିଲେ ମୁଁ ଯେମିତି ଖାଇଥିବି ନା। ଆପଣଙ୍କ ଘରେ ବି ମୁଁ କିଛି ଖାଇଥିବି ନୂଆ ଯେମିତି ଡିସ୍। ହ ନା ତ ମୁଁ ସେଟା ଚେଷ୍ଟା କରିବି ମୁଁ ନିଜେ ଘରେ ବନେଇବା ପାଇଁ। ଯଦି ସେଟା ସକ୍ସେସଫୁଲ ହେଇଯିବ ତ ଭଲ ନହେଲେ ଫେରେ ଆଉଥରେ ଚେଷ୍ଟା କରିବି ବନେଇବାରେ।
ଛାଡୁନାହାନ୍ତି କରିକିନା ଯୋଉ ଗୁରା ରୋଷେଇ।
ମୁଁ ଭାବେ କିନ୍ତୁ ହୁଏନି ହୁଁ ମତେ ଲାଜ ଲାଗେ।
ଆପଣ ଫେସ କାହିଁ ଦେଖେଇବେ କି ମୁହଁ ଦେଖେଇବେନି ସେ
ମାନେ ହେଲେ ବି ଯେମିତି। କିଏ ତ କହିବ ନା ସେଟା କି ଏଟା ଦା ଏଟା ପକାଅ ଏଟା ଟିକେ ପକାଅ ଏଟା ଟିକେ ପ ସେଗୁଡା ଟିକେ ଭଲ ଲାଗେନି ନା ଭାବିଛିି କରିବି ବୋଲି।
ଖିଦେବେ ତଳେ ଡେସକ୍ରିପସନରେ ଲେଖିଦେବେ ଆ ଜ କିଛି ଗୋଟା ଗୀତ ଦେଇଦେବେ ଦେଇଦେବେ ଆଉ ସେଇଟା ଦେଖିବେ।
ହୁଁ କରିବି, ଚେଷ୍ଟା କରିବି।
ହୁଁ ବହୁତ ପ୍ରକାର ଜିନିଷ ଦେଖିଛନ୍ତି ଏବେ ତ ହେଇଗଲାଣି ସେଇଟା ତା ଦେରେ ବି ଆପଣ ଜାଣିପାରିବେ, ଲୋକ ବି ବହୁ ଦେଖିବେ ପଇସା ବି କମେଇ ପାରିବେ।
ଆଜ୍ଞା। ଯେବେ ମୋ ଭଉଣୀ ମାନେ ଟିକେ ବାହାରେ ରହିଲେ ନା ସେଇ ବଳୁ ଟିକେ ମାନେ ମାଆଙ୍କର ହେଲ୍ପ ହେଇଯାଉଛି, ମୁଁ କରିଦିଏ। ତାପରେ ତ ମାନେ ଯାହା ହେଲେ ବି ଟିକେ ବହୁତ ବନା ଯେ କି କିଛି ହ ଆମର ଯେମିତି ପର୍ବପର୍ବାଣୀ ଆସେ ତ ଟିକେ ନୂଆ ଜିନିଷ ଗୁଡା ବି ମୁଁ ଘରେ ରେଡି କରେ। ଯେମତି ଆଳୁ ଦମ ଦହିବରା ସେଟା କେତେ ଯିବ ବାହାରେ ଖାଇବା ପାଇଁ। ତ ମାନେ ଭଲ ଲାଗେ ସେଟା ଘରେ ରେଡି କରେ ମାନେ ପ୍ରୋସେସ ଦେଖିନିଏ। ପ୍ରଥମେ ପ୍ରୋସେସ ଟା ଦେଖିନିଏ କେମିତି କରନ୍ତି, ତାପରେ ସେଇ ସେମ ଜିନିଷ ଆଳୁ। ଆଳୁ ଦମ ଟା ଅଲଗା କର, ଘୁଗୁନି ଅଲଗା କର, ଟିକେ ଚଟଣି ଅଲଗା କର, ସେଇ ଧନିଆ ପତ୍ର ଆଉ ଆପଣଙ୍କର ବାଦାମ ହେଲା ଟିକେ ଚଣା ଡାଳି ହେଲା ତାର ନହେଲେ ଟମାଟୋ ଚଟନୀ ଟା ବି ଟିକେ ଆପଣ ସାଉଥ ଇଏରେ ଯେମିତି ଟମାଟୋ ଚଟଣି ଟା ଗୋଟେ ତ କରନ୍ତି ନା ଯେମତି ପୋଡିକିନା ବି ଭାଜିକି ବି ତାକୁ ଗ ମାନେ ଗ୍ରାଇଣ୍ଡ କରିକି। ଭଲ ଲାଗେ ସେ। ଦେଢଶ ଟା ହଁ ସେମିତି କରିକି ବି ଆପଣ ଖାଇପାରିବେ। ଭଲ ଲାଗେ ସେଇ ସବୁ।
ଏ ଯେଉଁ ସାମ୍ବର କୁହନ୍ତି ତ?
ନାଇଁ ନାଇଁ ସେଟା ନାଇଁ ସାମ୍ୱରଟା ତ ଅଲଗା।
ଆଉ ଗୋଟେ ଯୋ ବୁଟଡାଲି ବୁଟଡାଲିରେ ଯଉଚଟଣି କରନ୍ତି କି ସେଇଟା କହୁଛନ୍ତି
ସେଟା ତ ହ୍ୟାଇଟ ଚଟଣି ହିଁ କୁହନ୍ତି ବୁଟ ଡାଲିବାଲା। ହଁ ବାଦାମ ରେ ବି କରନ୍ତି, ସେଇଟା ବି କରନ୍ତି।
ହୁଁ ହୁଁ। ନଡିଆ ବି ପକାନ୍ତି ହଁ ସେଇଟା ଭଲ ଲାଗେ, ସେଇଟା ଘରେ ଆମର କରନ୍ତି, ମା କରନ୍ତି। ଇଟିଲି ସହିତ ସେଇ ଚଟଣି ଟା ଭଲ ଲାଗେ।
ହଁ ଭଲ ଲାଗେ ଇଟଲି ସାଙ୍ଗରେ ବେଶୀ ଭଲ ଲାଗେ, ଚକୁଳୀ ପିଠା ସାଙ୍ଗରେ ବି ଭଲ ଲାଗେ ସେଟା।
ହଁ।
ଆଜ୍ଞା।
ଧନ୍ୟବାଦ, ମ୍ୟାଡ଼ାମ୍।
ହୁଁ ଠିକ ଅଛି ସାର୍ ଆଉ ଥରେ କଥା ହବ, ହଁ।
ହଁ ଆଜ୍ଞା।
ରହିଲି ତା ତାହଲେ ନମସ୍କାର ଧନ୍ୟବାଦ।